ହ୍ୟାଲୋ।
ହଁ ଚୁଟାଇ।
ହଁ।
ହ୍ୟାଲୋ।
କଣ କରୁଚୁ, କଣ କରୁଚୁ।
ଆରେ କଲେଜ୍ ଆସିଥିଲୁ।
ହଁ ହଁ।
କଣ ହେଲା
ଆରେ ଦଶ୍ ଦଶଟାରୁ ଗଲୁ। ହ୍ୟାଲୋ।
ହ୍ୟାଲୋ ଦଶଟାରୁ ଗଲୁ ପୁଅ ଚାରିଟାରେ ହେଲା ହଁ ଦଶଟା। ଟାରେ ଗଲେ ଚାରିଟା ହେ ହଁ।
ହଁରେ କ ଶୁଣୁଛି ଶୁଣୁଛି କହ ହଁ। ଶୁଭା ଜାଉଛି ତୁ କହୁନୁ ମତେ କ୍ଲିଅର୍ ଶୁଭା ହଉଛି।
ହଁ ଦଶଟାରୁ ଗଲୁ ଚାରିଟା ହେଲା ପୁଅ ଘରକୁ ଆସିଲା ଆସିଲୁ ପୁଅ। ଆରେ କଣ ହେଲା କହିଲୁ ଉଁ। ଆରେ ଆର୍ସପଟେ ମାନେ ଆମର କମ୍ ଅଧିକ ଥିଲା, ଆଉ ସାଇନ୍ସ ପଟେ କମ୍ ଥିଲା ବିବେକର। ଜଲଦି ହେବା କଥା କିନ୍ତୁ ମୋର ଲେଟ୍ ରେ ହବା କଥା କିନ୍ତୁ କୌଶଳା ମୁଁ କରିଦେଲି ମୁଁ ଲାଗି ପଡି଼କି ସାଙ୍ଗମାନାନଙ୍କ ସହିତ। ତ ଟିକେ ମିଶା ମିଶେଇକି ମୁଁ କରିଦେଲି ବିବେକ ଭଉଣୀ ଟି ବହିଛି ତାର ଲାଷ୍ଟରେ ହେଲା।
ଆଉ ଆସିଲା ଆସିକି। ବ୍ରହ୍ମା ଦହିବରା ଖାଇଲୁ ଆଉ। ଯୋଉ ରୁଦ୍ର ବିରିୟାନୀ ଏଠୁ ବିରିୟାନୀ ଧରିକି ଆସ। ହ୍ୟାଲୋ।
ଗୋଟେ ଲୋକଟେ କଣ କରିଛି କହିଲେ ପାଞ୍ଚ ଟଙ୍କା ଧରିକି ଆଇଛି କ‌ଉଚି ମତେ।
ରୁଦ୍ର ବିରିୟାନୀ ଭଲ ଲାଗୁଛି ନା।
ହଁ ହେମିତି ଲାଗୁଥିଲା ଆଉ।
ତା ର ପୂରା ବେକାରିଆ ଜିନିଷ।
ହଁ ଆରେ ପାଞ୍ଚ ଟା ଜଣ ଗୋଟେ ଲୋକଟ ଧରିକି ଯାଇଛି। ହେଲୋ।
ହୁଁ।
ପାଞ୍ଚ ଟା ଗୋଟେ ଲୋକଟେ ଧରିକି ଆଇଚି ପାଞ୍ଚ ଟଙ୍କା ଲୋକ ଟେ। ପଇସା କ‌ଉଚି ମତେ ବିରିୟାନୀ ଦେ। ଆଉ ଖାଇଲଣି ତୁ।
ହଁ ଖାଇସାଇଲିଣି ତୁ।
କଣ ଖାଇଛୁ। କଣ ଖାଇଛୁ କି ରେ।
ଖାଇଲୁଣି ଖାଇଲୁଣି।
ନାଇଁ ମୁଁ ଖାଇନି ମୋ ନା ବିରିୟାନୀ ଖାଇଛି ତ ଆଉ ଭୋକ ଲାଗୁନାଇ ଏନା। ତୁ କଣ ଖାଇଚୁ।
ଚୂଡା ଷୀର।
ହ ଆଉ। ତୁ ବିରିୟାନୀ ଖାଇଲୁ ନା ନାହିଁ। ତମ ନୟାଗଡ଼ରେ କୁଡା ଭଲ ଲାଗୁଛି ବିରିୟାନୀ ଆଃ।
କ